ହେଲ୍ଲୋ। ଆଜ୍ଞା ଭାଇ ନମସ୍କାର।
ନମସ୍କାର ନମସ୍କାର।
ଆଉ ଭାଇ ଖିଆ ପିଆ ସଇଲାଣି।
ହଁ ଖାଇ ପିଇ ସାଇଲିନି ଆଉ।
ଆଉ ଶୋଇନାହାନ୍ତି ଏତେ ରାତି ହେଲାଣି?
ନା ଶୋଇନି ଆଉ ଆପ ଆପଣ ଜାଣିଛନ୍ତି ନା ଯୋଉ ପରିବେଶ ସବୁ ପ୍ରଦୂଷଣ ହଉଛି ସେ ସବୁ କାହାଦ୍ୱାରା ହେଉଛି ଏବଂ କଣ ପାଇଁ ଯଉ ହଉଛି।
ଆଜ୍ଞା ପରିବେଶ ପ୍ରଦୂଷଣ ବିଷୟରେ ବହୁତ ଥର ଏମତି ଶୁଣି ସାଇଲେଣି କି ଏଇ ଯୋଉ ଆମ ଯାନବାହାନ ଯାହା ଚାଲୁଛି। ଆଉ ବିଭିନ୍ନ ପ୍ରକାର କାରଖାନା ଯୋଉ ଚାଲୁଛି। ସେଥିପାଇଁ ସବୁ ହଉଚି ଆଉ।
ମୋ କଇଆ କଥା। ଆମ ସମାଜରେ ବସବାସ କରୁଥିବା ଲୋକମାନେ ଏସବୁ ଚଲାଉଥିବା ମ ଟ୍ର ଯାନ ଗୁଡ଼ିକ
ଆଜ୍ଞା।
ଠିକ୍ ମାତ୍ରାରେ ବ୍ୟବହାର କରିବା ଆବଶ୍ୟକ, ଗା ଗାଡିରେ ଠିକ୍ ସମୟରେ ମୋବିଲ୍ ନ ପକେଇବା ଦ୍ଵାରା ଗାଡିରୁ ଗାଡିରୁ ବାହାରୁଥିବା କଳା ଧୂଆଁ କଳା କଳା ଧୂଆଁ ଦ୍ଵାରା ପରିବେଶ ପ୍ରଦୂଷିତ ହୋଇଥାଏ ଏବଂ ବିଭିନ୍ନ କଳକାରଖାନା
ବଂ ଜରି ପଲଥିନ୍ ଟ ଆବଶ୍ୟକ ଅ ବ୍ୟବହାର କରିବା। ଦ୍ୱାରା ମଧ୍ୟ ପରିବେଶ ପ୍ରଦୂଷିତ ହୋଇଥାଏ।
ଆଜ୍ଞା ଟାୟାର ମଧ୍ୟ ବି ତା ଧେରେ ଅଛି ଟାୟାର ଚପଲ ଇତ୍ୟାଦି।
ହଁ ସେଗୁଡିକ ପରିବେଶର ଜାଳିବା ଆବଶ୍ୟକୀୟ ନୁହଁ
ପ୍ରଥମ ପ୍ରଥମ କଥା ହେଲା ଆମ ପରିବେଶକୁ ପରିବେଶରେ ବାସ କ କରୁଥିବା ଲୋକମାନେ ହିଁ
ଠିକ୍ ଭାବରେ
ଆମ୍ ପରିବେଶକୁୁ ପ୍ରଦୂଷିତ ହବାରୁ ବଞ୍ଚାଇ ପାରିବେ ଯଦି ଲୋକମାନେ ଚାହିଁବେ। ପରିବେଶକୁୁ ପ୍ରଦୂଷଣ କରିବା ପାଇଁ ତାହେଲେ ସେ କରିପାରିବେ, ଯଦି ଲୋକମାନେ ଚାହିଁବେ ପରିବେଶକୁ ଠିକ ରଖିବା ପାଇଁ ତାହା ରଖିପାରିବେ ପରିବେଶ ପ୍ରଦୂଷଣ ହବା ଦ୍ୱାରା ଲୋକମାନେ ବିଭିନ୍ନ ପ୍ରକାର ରୋଗର ମଧ୍ୟ ଉଁ ପଢୁଛନ୍ତି।
ବିଭିନ୍ନ ପ୍ରକାର ରୋଗର ମଧ୍ୟ ଆକ୍ରାନ୍ତ ହଉ ଚନ୍ତି, ଆଜ୍ଞା କୁହନ୍ତୁ? ହାଲୋ, ହଁ
ଆପଣ ଜାଣିଛନ୍ତି କି -ଆମର ଯୋଉ ବିଦ୍ୟୁତ ଯୋଉ କଟା ହଉଚି ଖରା ବେଳେ
ହଁ
ବୁଝିଲେ କି ଆପଣ ଜାଣିଚନ୍ତି ବିଦ୍ୟୁତ କଣ ପାଇଁ କଟା ହଉଚି?
ହଁ ଆଜ୍ଞା, ବିଦ୍ୟୁତ କଟା ହବାର ମୁଖ୍ୟତଃ କାରଣ ହେଲା ବି ବଡ ବଡ କମ୍ପାନୀ ମାନେ କଣ କରନ୍ତି ନା ବିଦ୍ୟୁତ ମାନେ, ଯୋଉ ଗୋଟେ ଘଣ୍ଟା କାଟିଲେ ସେଇ ଗୋଟେ ଘଣ୍ଟାର ବିଦ୍ୟୁତ ସଞ୍ଚୟ କରି ବଡ ବଡ ଇଣ୍ଡଷ୍ଟ୍ରି ବା କମ୍ପାନୀ ମାନଙ୍କୁ ବିକ୍ରୟ କରିଥାନ୍ତି। ମୁଁ ଜାଣିବାର, ଆପଣ କଣ ଜାଣିଛନ୍ତି କହୁନାହାନ୍ତି
ମୁଁ ଜାଣିବାରେ ବିଦ୍ୟୁତ ଆମର ଏମିତିରେ ବି ଗୋଟେ ଜିନିଷକୁ ଦେଖିଆକୁ ହେଲେ ଆମର ବିଦ୍ୟୁତ ମାନେ, ବିଦ୍ୟୁତ ଚାପରୁ ବହୁତ ଜାଗାରେ ବହୁ ଜାଗାରେ ଯୋଉ ଖୁ ଖୁଣ୍ଟ ରହୁଛି ସେଟା ପଡି ଯାଉଛି। ଆଉ ଆମର ଯୋଉ ଟ୍ରାନ୍ସମିଟର ଯୋଉ ବସୁଛି! ବିଭିନ୍ନ ପ୍ରତି ଗ୍ରାମ୍ୟରେ ଟ୍ରାନ୍ସମିଟର ଗୋଟେ ଲେଖା ବସିଥାଏ। ସେଟା ପୋଡି ଯାଉଛି। ଆଉ ଆମର ଓଭରଲୋଡ ଯୋଉ ହୁଏ। ସେଥିପାଇଁ ବି ପୋଡ଼ିଯାଉଛି। ଆଉ ବିଭିନ୍ନ ପ୍ରକାରର ମାନେ ଯୋଉଥିରେ ମାନେ ଆମର ପାଣି ଏରୁ ହିଁ ବିଦ୍ୟୁତ ଆସୁଛି ନା। ସେ ଜାଗାରେ ଯଦି ପାଣି ଫାଣି ସବୁ ଶୁଖିଯିବ। ଆଉ ଉ ଆଉ ମଝିରେ ମଝିରେ ବର୍ଷା ପବନ ଯୋଉ ହଉଛି। ସେଥିରେ ଯୋଉ ଉ ଗଛ ଗଛ ପତ୍ର ଯୋଉ ଭାଙ୍ଗିକି ପଡୁଛି, ଗଛ ଡାଳ ସେଥିରୁ ବି ତାର ଛିଡିକି ବିଦ୍ୟୁତ ପଳାଉଛି।
ହଁ ଆପଣ ଜାଣିଛନ୍ତି କି। ଇଏ ପୂର୍ବ ବର୍ଷ ଶିକ୍ଷା ଏବଂ ଏ ବର୍ଷର ଶିକ୍ଷା ମଧ୍ୟରେ ପାର୍ଥକ୍ୟ।
ପୂର୍ବକାଳୀନ ଭାରତ ଭାର ତର ଶିକ୍ଷା ବ୍ୟବସ୍ଥା ଏବଂ ଏବେକାର ଶିକ୍ଷା ବ୍ୟବସ୍ଥା।
ଆଜ୍ଞା।
ଆଗରୁ ଶିକ୍ଷକ ମାନେ କଣ କରୁଥିଲେ। ପିଲାମାନଙ୍କୁ ଭଲ ଶିକ୍ଷା ଦେବା! ଏବଂ ନିଜ ସମାଜରେ ବସବାସ କରୁଥିବା ଲୋକମାନଙ୍କ ଠାରୁ କିଛିଟା ଶିଖିବାର ଅଛି, ସେ ସେ ପ୍ରତି ଜ୍ଞାନ ମଧ୍ୟ ଦଉଥିଲେ! ଜଣେ ନବଜାତ ଶିଶୁକୁ ଜଣେ ପଚାଶ ବର୍ଷର, ଲୋ ପିଲା ଲୋକଙ୍କୁ ମଧ୍ୟ କିଛି ନା କିଛି ଶିଖିବାର ଅଛି। ଶିକ୍ଷା ପରିବେଶରୁ ମଧ୍ୟ ମିଳିଥାଏ। ଶିକ୍ଷାର କୌଣସି ଶିକ୍ଷା କୌଣସି ଚା ଚାରି କାନ୍ଥ ଭିତରେ ଆବଦ୍ଧ ହୋଇ ରହିନଥାଏ! ଏହା ଏହା ବ୍ୟାପକ କ ଏହା ବ୍ୟାପିଥାଏ ଶିକ୍ଷାର କୌଣସି ସମାପ୍ତି ନାହିଁ। ଶିକ୍ଷାର କୌଣସି ଅନୁଭୂତି ନାହିଁ। ଶିକ୍ଷାର କୌଣସି ବୟସ ନାହିଁ। ଶିକ୍ଷାର କୌଣସି ସଂଯୋଗ ନାହିଁ।
ଜଣେ ଜଣେ ମନୁଷ୍ୟକୁ ଅନ୍ଧାର ରରୁ ଆଲୁଅକୁ ଆଣିବାରେ ଶିକ୍ଷାର ମୁଖ୍ୟତଃ ଆବଶ୍ୟକତା ରହିଛି।
ଆଜ୍ଞା କୁହନ୍ତୁ କୁହନ୍ତୁ ଆପଣ।
ଆଜ୍ଞା ଆପଣ ଯୋଉ କହିଲେ ଶିକ୍ଷା ହଉଛି। ଉ ଶିଖିବା ନା କେବେ ବୁ ବୁଢା ଲୋକଙ୍କୁ ଦେଖାଯାଏ। ନା କେବେ ଛୁଆଙ୍କୁ ଦେଖେ, ଶିକ୍ଷା ଏମିତିଆ ଜିନିଷ ଯେକି ତାକୁ ଗ୍ରହଣ କରିଚାଲିବୁ ଯେପର୍ଯ୍ୟନ୍ତ ତୁ ବଞ୍ଚିଛୁ, ସେ ପର୍ଯ୍ୟନ୍ତ ଗ୍ରହଣ କରିଚାଲିବୁ। ଶିକ୍ଷାର ସମାପ୍ତି ନାହିଁ ବୁଝିଲେ କି। ଆଉ ଆମ ସ୍କୁଲ କିମ୍ବା କଲେଜ ରେ ବିଭିନ୍ନ ପ୍ରକାର ଯୋଉ ଶିକ୍ଷା କ୍ଷା ସବୁ ଦିଆଯାଉଛି। ସେଥିରେ ମାନେ ନାରୀ ସୁରକ୍ଷା କୁ ଅଧିକା ଶିକ ଶିକ୍ଷା ମାନେ ସେ ବିଷୟରେ ଅଧିକା ପଢେଇବା କଥା। କାହିଁକି ନା ଆଜି ଆଜି କାଲି ଆମ ଦୁନିଆରେ ମାନେ ଏ ନାରୀ ପାଇଁ ଯୋଉ ଏମତି ବିବାଦ ହଉଛି ବହୁତ। ସେଥିପାଇଁ, ମାନେ ଛୁଆଙ୍କୁ ସେଟା ଛୋଟ ଅ ବେଳୁ ଶିଖେଇଲେ ହିଁ ସେ ବଡ ହେଲେ ଭଲ ବାଟରେ ଯାଇପାରିବେ। ଆଉ ଶି ଆଉ ଶିକ୍ଷା ବିନା ଜୀବନରେ କିଛି ନାହିଁ ବୁଝିଲେ।
ଶିକ୍ଷା ବିନା ଜୀବନର ଅନ୍ୟ- ଅନ୍ୟଗତି ନାହିଁ।
ଆଜ୍ଞା।
ନାଇଁ ଆପଣ ଜାଣି ଚନ୍ତି କି ଆମ ଭାରତର ନୂତନ ଶିକ୍ଷା ବିଷୟରେ କିଛି ଆମ ଭାରତର ନୂତନ ଶିକ୍ଷା
ପ୍ରାୟତଃ ହଁ ଆମ ଭାରତର ନୂତନ ଶିକ୍ଷା ପ୍ରାୟତଃ। ଧୀରେ ଧୀର ଗତିରେ ଧୀର ଗତିରେ ଚାଲିବାରେ ଲାଗିଛି। ଭାରତର ନୂତନ ଶିକ୍ଷା ଦ୍ୱାରା ପିଲାମାନେ ଟେକ୍ନୋଲୋଜିର ସାହାଯ୍ୟ ନେଇ ବିଭିନ୍ନ ଅସ ଅସମ୍ଭବ କାର୍ଯ୍ୟକୁ ମଧ୍ୟ ସମ୍ଭବପର କରିପାରୁଛନ୍ତି। ଆଜ୍ଞା ଅଂ। ଆଜ୍ଞା ଭାରତ ପିଲାମାନଙ୍କୁ ଶିକ୍ଷା ଯାଉଛି ଭାରତ ସମ୍ବିଧାନ ଗଣତନ୍ତ୍ର ତ୍ରିକ ରାଷ୍ଟ୍ରରେ ଜାତି ଧର୍ମ ବନ ନିର୍ବିଶେଷରେ ଲୋକମାନେ ଏକ ମଣିଷ ଜାତି ଜାତି ଗୋଟିଏ।
ଆଜ୍ଞା।
ହଁ ଅ। ହଁ ଆଜ୍ଞା ଭା ଭା ପ୍ରଥମ ଭାରତ ପ୍ରଥମତଃ ଭାରତର ଅ ପିଲାମାନଙ୍କୁ ନବଜାତ ଶିଶୁ ମାନଙ୍କୁ ପ୍ର ପ୍ରଥମତଃ ସ୍କୁଲ କିମ୍ବା ଅ ଶିକ୍ଷା ଅନୁଷ୍ଠାନରେ ଅଙ୍ଗନବାଡ଼ିରେ ଆଧୁନିକ ଶିକ୍ଷାରେ ଶିଖେଇବା ଦରକାର ଗୁରୁଜନ ଏବଂ ଗୁରୁଜୀ ମାନଙ୍କୁ ଏବଂ ବଡମାନଙ୍କୁ ସମ ସମ୍ମାନ ଦେବା ମୁଖ୍ୟତଃ ଆବଶ୍ୟକୀୟ। ପରିବେଶ କେମିତି ପରିବେଶ ସେଥିରେ ଖାପ ଖୁଆଇ ଚ ଚଳିବା ଏବଂ ସମାଜରେ କେମିତି ଭଲ ଭାବରେ ବସବାସ ଖର୍ଚ୍ଚ କରିବା ପରିବେଶକୁ ଶୃଙ୍ଖଳିତ ରଖିବା ଏହା ମଧ୍ୟ ଶି ଶିକ୍ଷା ଦେବା ଆବଶ୍ୟକ କେବଳ କେବଳ କେବଳ ପାଠ ପଢାଇଲେ ହବ ନାହିଁ। ବିଭିନ୍ନ ପ୍ରକାର ଖେଳ ଦ୍ୱାରା ଏବଂ ବିଭିନ୍ନ ପ୍ରକାର ନାଚଗୀତ ଦ୍ଵାରା ମଧ୍ୟ ପାଠକୁ ଶିଖେଇବା ଆବଶ୍ୟକୀୟ। କୁହନ୍ତୁ ଆପଣ?
ଆପଣ ଯାହା କହିଲେ ଠିକ କଥା। ଆଉ ପିଲାମାନଙ୍କୁ ଯଦି ଭଲ ଶିକ୍ଷା ନ ମିଳିବ ତାହେଲେ ପିଲାମାନେ ଆଗକୁ ବଢିପାରିବେନି। କାହିଁକି ନା ପିଲାମାନଙ୍କ- ଅଠୁ ହିଁ ଆମର- ମାନେ ଆମ ଦେଶ ଆଗକୁ ବଢିବ। ବୁଝିଲେ କି। ପିଲାମାନେ ଯେତେ ଶି- ଶିକ୍ଷା ପାଇବେ। ଯେତେ ପାଠପଢ଼ା- ଗ୍ରହଣ କରିବେ ସେତେ ତାଙ୍କ ନିଜ କାମ ପାଇଁ ବି ଭଲ ହବ। ଆଉ ଆମ ଦେଶ ଉନ୍ନତି ବି କରିବ କାହିଁକି ନା ଶିକ୍ଷା ବିନା ଏମତି- ରେ ଜୀବନରେ କିଛି ନାହିଁ ମୁଁ ଏବେ ଆପଣଙ୍କୁ କହିଲି ଆଉ- ଶିକ୍ଷାରେ ବହୁତ କିଛି ଶିକ୍ଷଣୀୟ ଜିନିଷ ଅଛି କି ମାନେ ଏ ଯେପରି- ଯେପରିକି ଆପଣ ଯାହା କହିଲେ କି ଅନ୍ୟକୁ ରେସପେକ୍ଟ ଦବା। ଅନ୍ୟକୁ ସମ୍ମାନ କରିବା। ଉ ଅନେକ କଥା ବୁଝିବା। ସେ ସବୁ ଶିକ୍ଷା ମଧ୍ୟରେ ହିଁ ଭର୍ତ୍ତି ହେଇକି ଅଛି।
ହଁ। ହ୍ୟାଲୋ।
ଆଜ୍ଞା।
ଆପଣ ଜାଣିଛନ୍ତି କି?
କହୁନାହାନ୍ତି।
ଆମ ଦେଶର ନାଗରିକ ମାନେ। ଠିକ ବାଟରେ ଆଜ୍ଞା, ଯାଉନାହାନ୍ତି। ଭୁଲ ବାଟଟିକୁ, ସେ ଆପଣାଉଛନ୍ତି। ଏବଂ ଭୂଲ ବାଟଟିକୁ ଆପଣେଇବା ଦ୍ଵାରା, ନିଜର କ୍ଷତି ହଉଛି। ଏବଂ ସମାଜକୁ ମଧ୍ୟ କ୍ଷତି ପହଚେ। ସେ ଭୁଲ ବାଟ କୁ, ଯିବା ସତ୍ତ୍ୱେ ପୂର୍ବ, ତାଙ୍କର ପୂର୍ବ ପିଢ଼ି। କୁ, ମଧ୍ୟ ଭୁଲ ବାଟ କୁ କତି କ, ଭୁଲ ବାଟକୁ ଚଲା ନେଇ ଯାଉଛନ୍ତି।
ଉତ୍କଳ ର ପର୍ବପର୍ବାଣି ବିଷୟରେ, ଆପଣ କିଛି ଜାଣିଛନ୍ତି? ଆମ, ଆମ ଉତ୍କଳ ର ପର୍ବପର୍ବାଣୀ। ଆମ, ଆମେ ଆମେ ଓଡ଼ିଆ। ଆମର ମୁଖ୍ୟତଃ ପର୍ବପର୍ବାଣି ହେଲା, ମୁଖ୍ୟତଃ। ବିଭିନ୍ନ ପର୍ବକୁ ଠିକ ଢାଞ୍ଚାରେ ଆମେ ପାଳନ କରିବା। ଏବଂ
ଠିକ ଢାଞ୍ଚାର ଆଖ୍ୟା ଦେବା। ମୁଖ୍ୟତଃ ଆବଶ୍ୟକ ରହିଛି। ମୁଖ୍ୟତଃ ଆମ, ଆମେ ଯେହେତୁ ଓଡିଆ। ଆମର ମୁଖ୍ୟ ପର୍ବ ହେଲା ଦୀପାବଳି। ଦୀପାବଳିରେ ଆମେ ପୂର୍ବ ପୁରୁଷଙ୍କୁ ଅନୁସରଣ କରିବା। ଏବଂ ପୂର୍ବ ପୁରୁଷକୁ ପିଣ୍ଡଦାନ କରିବା, ଆମର ମୁଖ୍ୟତଃ। ଦିବାଲି ରେ ଦିବା ଦିିବାଲି ଆସିବା ଦ୍ଵାରା ପ୍ରତ୍ୟେକ ଘରେ, ଖୁସିର ଲହରୀ ଖେଳିଯାଏ।
ଆଜ୍ଞା।
ଖୁସିର ଲହରୀ ଖେଳିବା ସହିତ ଘରେ ଘରେ ଆଲୋକର, ଆଲୋକ ଚମକିଥାଏ। ଏବଂ ଘରର ଚାରିପାଟ ପାର୍ଶ୍ଵରେ ମହନ୍ଦି ଗୁଡିକ, ମୋହମବତୀ ଗୁଡିକ ଚକ ଚକ ମାରୁଥାଏ। ଆପଣ ରଖିପାରନ୍ତି ଆଜ୍ଞା।
ଆଜ୍ଞା, ଆଜ୍ଞା। ଆଉ ମୁଁ ଡାକିଲିଣି ଘରେ।